ଉଁ କଣ କରୁଥିଲ କି?
ଏଇଠି ବସିଥିଲି।
ହଁ କଣ ପଢୁଥିଲ?
ହଁ ପଢ଼ୁଥିଲି।
ହୁଁ ହୁଁ।
ହଁ ଗାଧୋଇ ଗୁଧାଇକି ହଁ ଗାଧୋଇ ଗୁଧେଇ ସାରିକି ଖାଇକି ଗାଧେଇକି ବସିଥିଲି ପଢ଼ିବା କତିରେ ଆଉ।
କେତେ ସମୟ ପଢ଼ିବ ଘଣ୍ଟେ?
ନାଇଁ ଦିଦି ଦି ଘଣ୍ଟା।
ଓ ହୋ। ଆଉ ସାତଟାରୁୁ ନଅଟା ପର୍ଯ୍ୟନ୍ତ ପଢୁଛ?
ହଁ।
ଖାଇ ଖୁଆ କଣ ଖାଇଥିଲ? ହୁଁ।
ନେଇଗଲା।
କଣ?
ଆଉ ସିମ୍ବ ଆଳୁ ଭଜା ରୁଟି ଏମିତି ଖାଇଥିଲି ଆଉ।
ଓ ହୋ।
ହୁଁ।
ଆଉଁ। ମୁଁ ଏଇ ଚକୁଳି ପିଠା ଖାଇଥିଲି ଚକୁଳି ପିଠା ଭଜା ଝୁଡଙ୍ଗ ଭଜା।
ଏଇନା କରିଥିଲ ନା କାଲିର?
ନାଁ ନାଁ କାଲି ରାତିରେ ପିଠଉ ଥିଲା ପିଠା କରିଥିନି ସକାଳୁ ଭଜା ଭାଜିଥିନି।
ହୁଁ ହୁଁ। ହଁ।
ଆଉ କଣ କି ଗାଧେଇଲ ସକାଳୁ ଗାଧେଇ ପଡୁଛ? କାଲି ବର୍ଷା କେତେ ସମୟ ହେଇଛି?
ପ୍ରାୟେ ଦି ଘଣ୍ଟା।
ଆମର ପା ଚାରିଟାରୁ ବର୍ଷା ହେଲା ଆଗେ ତିନିଟା ବେଳେ ବର୍ଷା ଉଠେଇଲା। ହଁ ଚାରିଟାରୁ ବର୍ଷା ହେଇଛି ଯେ ସନ୍ଧ୍ୟା ସାଢ଼େ ସାତଟା ପର୍ଯ୍ୟନ୍ତ ବର୍ଷା ହେଇଛି। ପୁଅଟା ଟିଉସନ୍ ଗଲା ଛଅଟା ବେଳେ ମା ପୁଣି ଗଲେ ତାକୁ
ଆମର ପାଞ୍ଚଟାରୁ ପୁ ପୁରା ସାଢେ ସାତଟା ପର୍ଯ୍ୟନ୍ତ
ହଁ ବା ସାଢେ ସାତଟା ପର୍ଯ୍ୟନ୍ତ ବର୍ଷ ର୍ଷା ବିଜୁଳି ଘଡ଼ଘଡ଼ି ପବନ ସବୁ।
ହୁଁ।
ମା ପୁଣି ଗଲେ ତାକୁ ଧରିକି ଆଇଲେ। ବର୍ଷା ରେ ତିନ୍ତି ତିନ୍ତିକା ଛୁଆଟା ଆଇଲା।
ହୁଁ।
ପୁଣି ଆଜି ବି ବର୍ଷା ଉଠେଇଛି ବୋଧେ ହବ।
ଜୟ ଜଗନ୍ନାଥ ସିଏ। ଘଡଘଡିଟା ଖାଲି ବର୍ଷା ହୁଅନ୍ତା ଘଡ଼ଘଡ଼ିଟା ଯୋଉ ମାରୁଛି ଡର ମାଡୁଛି ବେସି।
ହଁ ବା ଘଡ଼ଘଡ଼ି ଚ଼ଡଚଡି ମାରିଲା ବେଳକୁ
ଖାଲି ବର୍ଷା ହେଲେ ଏତେ ଡର ମାଡିବନି।
ହଁ ବା ପବନ ବି ଦେଲା ବେଳକୁ ଉଁ ଜୋରେ ପବନ ଦଉଛି।
ମୁଁ ତ କହିଲି ଜୋରେ ହେଇଛି ଗଛ ଫଛ
ହୁଁ ବର୍ଷା କାଲି ସିଆଡେ ବି ହେଇଛିବା ଘରେ ଫୋନ୍ କରିଥିଲେ କହୁଥିଲେ। କହିଲେ ତିନିଟା ସାଢେ ତି ସାଢେ ତିନିଟା ବେଳୁ ବର୍ଷା ହେଲା ଯେ ରାତି ଆଟା ସାଢ଼େ ସାତଟା ଆ ଟା ବେଳେ ବର୍ଷା ଚାଡିଲା।
ହୁଁ ହୁଁ।
ହଁ।
ଉଁ ବୁଲିବାକୁ ତ ଗଲନି?
ଉଁ ତମ ମା ଗାଧେଇଲେଣି ନାଁ?
ଆମ ମା ହଁ ଗାଧେଇ ସାରିଲାଣି ଗାଧେଇ ସାରି ଆସିକି ଉଁ ଆଉ କଲାବେଳକୁ କଲା ଭଜା ଫଜା ଭାଜିଲା।
ଓଁ ହୋ ରୋଷେଇ କତିକି ଯାଇନ।
ନାଇଁ ନା ଜଳିଛିଆ ଉପରେ ଖାଇଦେଲୁ ତାପରେ ରୋଷେଇ କରିବ ଆଉ।
ଅହ।
ନାଇଁ ଜାଳିଖିଆ ଉପମା ହୋଉ ସିମେଇ ହୋଉ ଯାହାଲେ ଜାଳିଖିଆ ହୋଉ ସଖାଳୁ।
ଛି ଆଜି ଗରମ ଭାତ ଆମର ବି ଆଜି ଗରମ ଭାତ ବସା ହବ ଭାତ ଡାଲି
ହୁଁ।
ଆଉ ଆ ଯାହା ଶୁକ୍ରବାର ଆଇଁଷ ହବ ଆ ଆଇଁଷ ବୋଲି କଣ ହବ ମାନେ ଅଣ୍ଡା ଫଣ୍ଡା ଭୁଜିଆ କରିବେ ଆଉ। ଇଏ ତ ନାହାନ୍ତି ଇଏ ଥିଲେ ଯାହାଲେ ହେଇଥାନ୍ତା। ଅ ଆମର ଏ ବୁଧବାର ରବାର ଦି ଟା ବାର ଆଇଁଷ ଆଣିବା ଆଜି ବି ଆଣିଥାନ୍ତେ ଆଇଁଷ ଆଜି ମନା କଲେ କହିଲେ
ଆମର ରବି ବାରେ କେହି ଖାଉନୁ।
ଉ ମନା
ବାପା ବୋଉ ଖାଲି ରବି ବାରେ ଛାଡିଛନ୍ତି
ଅଣ୍ଡା ଭୁଜିଆ କରିଦେବି ଲୁଣି ସୁକୁୁଆ ଭଜା ଭାଜିବି। ଡାଲି ମୁଁ ଶୁକ୍ରବାର ଆଇଁଷ ଖାଏନି ଜୟଗୁରୁ ଦୀକ୍ଷା। ଜୟଗୁରୁ ଦୀକ୍ଷା ନେଲେଣି ଆସିକି ଦଶ ବାର ବର୍ଷ ହେଲାଣି ଟୋଟାଲ ଦଶ ବାର ବର୍ଷ ହେଲାଣି ମୁଁ ଶୁକ୍ରବାର ଆଇଁଷ ଖାଏନି କି ରସୁଣ ପିଆଜ ଖାଏନି।
ବୋଉ ମୁଁ ତ ସେଇ ତ
ଶୁବୁନି।
ମୁଁ ଏ ଜୟଗୁରୁ ଦୀକ୍ଷା ନେଇଚ ଆଉ।
ହଁ ଦଶ ବର୍ଷ ହେଲାଣି ବାହା ହେଇ ନଥିନି ଦଶ ବର୍ଷ ହେଲାଣି ଜୟଗୁରୁ ଦୀକ୍ଷା ନେଲିଣି। ଆମ ଘରେ ସମସ୍ତେ ନେଇଥିବେ ଜୟଗୁରୁ ଦୀକ୍ଷା ମୋ ମା ଇନ୍ତି ମା ତ ସିଏ ତାର ଅଷ୍ଟଗଲେ ଗଲେ ସିଏ ବି ନେଇଥିଲା ଆଗେ ମା ଆଗେ ନେଇଥିଲା। ଆଉ ତାପରେ ମୋ ବଡ଼ବୋଉ ନେଇଥିଲେ ଆମେ ମୁଁ ନେଇଥିଲି। ଆମେ ତିନି ଜଣ ବଡ଼ବାପା ନେଇଥିଲେ ସିଏ ଛାଡିଦେଲେ ଆମେ ତିନି ଜଣ
ମୋର କଣ ଏବେ ଆକ୍ସିଡେଣ୍ଟ ହେଇଥିଲା ଗୋଡ଼ ନା କଣ ଏଇଟା।
କାହାର କୁହନି।
ଆମ ଦଶ । ।
ହଁ।
ମାନେ
ନା କାଲି କଲେ ଭଲ ହବ।
ହଁ।
ହୁଁ।
ଉଁ ଶୁକ୍ରୁବାରେ ମୁଁ ଆଇଁଷ ଖାଏନି ମୁଁ ଖାଏନି ଆଉ ସମସ୍ତେ ଖାଆନ୍ତି ଏଠି। ଆଉ ଆମ ଘରେ ତ ଆମର ଶୁକ୍ରବାରରେ ଟୋଟାଲି ଆଇଁଷ ହୁଏନି।
ହୁଁ ସନ୍ତୋଷୀ ମା ଓଷା କଲେ ଜୟଗୁରୁ ଦୀକ୍ଷା ଏମିତି ଆଇଁଷ ହୁଏନି।
ନା। ଆମର ଜୟଗୁରୁ ଦୀକ୍ଷା ପାଇଁ ଆମ ଘରେ ଶୁକ୍ରୁବାରେ ଆଇଁଷ ହୁଏନି ଆଉ ବୁଧବାର ହୁଏ ରବିବାର ହୁଏ ଆଉ ସବୁ ବାର କରନ୍ତି।
ଖାଏନା ଯୋଉ ଶୁକ୍ରୁବାର ଖାଉନାହାନ୍ତି ମୁଁ ସନ୍ତୋଷୀ ମା ଓଷା କରୁଛନ୍ତି ନା ଖାଉନାହାନ୍ତି।
ଖାଉନାହାନ୍ତି ଆମର ଜୟଗୁରୁ ଦୀକ୍ଷା ପାଇଁ ଆମର ଦି ତିନି ଜଣ ଖାଇବେନି ଆଉ ଦି ତିିନି ଜଣ ପାଇଁ ଆଇଁଷ
ନା ନା ଏ ଚାରଣ ଚାରଣରେ ଯାଉଛନ୍ତି ନା ଜଗନ୍ନାଥଙ୍କ ଇଏରେ ରବାରେ ଖାଉନୁ ରବାରେ ।
ହଁ ଏ ଆଇ ସେନ୍ ସବୁ ଆଇଁଷ ଯଦି ଖରାବେଳେ ଆଇଁଷ ଖାଇଦୋବୁ ଆଉ ରାତିରେ ଆଇଁଷ ଖାଇବାକୁ ଇଚ୍ଛା ହୋଉନି।
ଆଉ ଥିଲେ ବି ସେ ସେଇ ରବାରେ ଗୁରୁବାର ଓଷା।
ସେଇ ଆମର ସେ ରବାରେ ବୁଧୁବାର ହୋଉଚି ଆଇଁଷ ମାଛ ଚିକେନ ନହେନେ ଦେଶୀ ଚିକେନ ନହେନେ ସେଇ ଯୋଉଦିନ ଖାସି ମାରୁଥିବେ ସେଇ ଆମ ଦ ହେଙ୍ଗୁଳା ପାଖରେ ମଟନ୍ ବି ଆଣୁଛନ୍ତି। ମଟନ୍ ଆଣୁଛନ୍ତି, ପନ୍ଦର ଦିନରେ ଥରେ ବାପା ଆଣୁଛନ୍ତି ନା ତ ଇଏ ଥିନେ ଇଏ ଆଣନ୍ତି, ଆଣନ୍ତି ଉଁ ହୁଁ। ଆଣନ୍ତି
ନା ଭାତ
ମୁଁ ସବୁ ଖାଏ, କିନ୍ତୁ ଶୁକୁଆ ଖାଏନି ଆଉ ସବୁ ଖାଏ। ଶୁକୁଆଟା ଦେଖିନେ ଏନ୍ତି ଇଏ ଲାଗେ, ଶୁକୁଆ ଖାଏନି। ଆଉ ସବୁ ଭାଇନା ଆଣନ୍ତି, ଆଣନ୍ତି ଯେ ସେ
ମଟନ୍
ଗୋଟା ମାଛ ଖାଏନି, ଖାଇବ ମାଛ ତା କଣ୍ଟା ପାଇଁ ଡରିବ। ଆଉ ଅଣ୍ଡା ଫଣ୍ଡା ଖାଇବ। ଅଣ୍ଡା ସିଜା ଅଣ୍ଡା ଖାଇବନେଇ, ଅଣ୍ଡାଟାକୁ ଆମ୍ୱଲେଟ୍ କରିବ ଖାଇବ, କିନ୍ତୁ ସିଜା ଅଣ୍ଡାଟା ଦେନେ କହିବ ମ ମତେ ଏରା ବାସୁଚି, ମୁଁ ଖାଇବିନି।
ସିଜା ଅଣ୍ଡାଟା କଣ ଛୁଆ ଖାଇବେ କି, ଟିକେ ପସନ୍ଦ କରି ଖାଇବେନି।
ଭଲ ନା ରନ୍ଧାଠୁ ସିଜା ଅଣ୍ଡାଟା ଭଲ।
ହଁ ଅଣ୍ଡାଟା ଭାଜିକି ଦେଲେ ତେଲରେ, ପିଆଜ ଦେଇକି ଭାଜିକି ଦେଲେ ସେ ଖାଇବ। ଫୁଣି ଖାଲି ପିଆଜ ଦେଲେ ଖାଇବନି, କହିବ କଣ କଞ୍ଚା ଲଙ୍କା ପକେଇନୁ, ଧନିଆ ପତ୍ର ପକେଇନୁ, ଧଣିଆ ପତ୍ର ସିନା ସବୁବେଳେ ଥିନେ, ଆଉ କ କଞ୍ଚାଲଙ୍କା କାଇଁ ପକେଇନୁ ତାର ବହୁତ ବାଛିବ। ସେ ଗୋଟେ ଭଲ ଜିନିଷ ଟେ, ଯେମିତି ହେଲେ ମୋ ପୁଅ ବାଛିଦବ। ବାଛିକି ସେ ଖାଇବ।
ହୁଁ ଆଉ ସିଜା ଅଣ୍ଡା ଦେଲେ ସେ ଖାଇବନି। ସନ୍ଧ୍ୟା ଫନ୍ଧ୍ୟା ଦେଇ, ଏଇ ମାଛ ଖାଇବନେଇ କଣ୍ଟା, ଥରେ ମାଛ ତର୍କାରୀ ମୁଁ କର୍ ଥିଲି ଏମ୍ତି ମାଛଟା ଖାଉତା କଣ୍ଟାଟା ଲାଗିଗଲା। ଲାଗିଗଲା ଜଲ୍ଦି ସେଇଦିନୁ ଠୁ ଡରିକି ଏତେ ମାଛ ଖାଇହଉନି। ନେ କନ୍ କଣ୍ଟା ଟା ଲାଗିଗଲା, ସବୁ ଭାତ ଗୁଣ୍ଡା କଣ୍ଟାଟା ଲାଗିଗଲା, କେତେ କଷ୍ଟରେ ସେ କଣ୍ଟାଟା ଗଲା ତଣ୍ଟି ଭି ତରୁକୁ ପେଟକୁ। ଆଉ ସେଇ ଦିନ୍ ଠୁ ଡରିକି ମାଛ ଖାଇବନି, ସେ ମାଂସ ଖାଇବ। ଖାଇବ କେତେ ଟିକେ ଖାଇବ।
ଉଁ - ହୁଁ ଚିକେନ୍ ଫିକେନ୍ ଖାଇଲେ ଯୋଉ କମ୍ ସମୟ, ମାଛ ଖାଇଲେ ଘଣ୍ଟେ। ମାଉ ଖାଇବ ନା ଜଲ୍ଦି ଜଲ୍ଦିକା ଖାଇଦବ ଯଦି ସେ ଯଦି ନାଖିଲା
ଆଉ ନା ମ ଜଲ୍ଦି ମାଛଟା କଣ ଚିକେନ୍ ଟା ସେନ୍ତି ଖାଇଦବ, ମାଛଟା କଣ ଜଲ୍ଦି ଖାଇପାରିବ କି କଣ୍ଟା ଲାଗିବ।
ନାଁ।
ରଜ ପାଇଁ ଡ୍ରେସ୍ ଆଣିଲଣି ନାଁ?
ବାହାଘର ବେଳକୁ ଯେ ଭାଇ ବାହାଘର ବେଳକୁ ଆଣିଥିନି ଆଉ ଆଣିବିନି ଏଇନା।
ହଁ- ହଁ ଆ
କଣ କରିବି ମୁଁ ତ କୁଆଡ଼େ ଯାଉନି, ଯିବି ସେଇ ଡ୍ରେସ୍ ଟା ପିନ୍ଧିକି ପଳେଇବି, କଣ ଆଉ
ହଁ କୁଆଡେ ଯାଉଛୁ ଆଉ।
ଅଛି ନା ଆଉ
ହଁ ଏଇ ଆଣିଥିଲ ତାଙ୍କ ବାହାଘର ବେଳକୁ ଡ୍ରେସ।
ଆମ୍ ପୁଅଟାର ମଗେଇଛି ଯେ ଡ୍ରେସ୍ କାଇଁ ଆସିନି, ତାରି ଛିଆ ପାଛିଆ ଏଇ ଯୋଉ ନାଲି ଯୋଉ ଜାଲି ପାଛିଆରେ ଏଠି ପାଛିଏ ହେଠି ପାଛିଏ ହେଠି ପାଛିଏ ଥୁଆ ହେଇଚି। କହୁଚି ମୋ ପାଇଁ କାଇଁ ରଜରେ କାଇଁ ଡ୍ରେସ ଆଣିନୁ ତ। ମଗେଇଚି ଡ୍ରେସଟା କାଇଁ ଆସିନି।
ହୁଁ ହୁଁ। ଏଇ ଯୋଉ ଅନଲାଇନ୍ ହେଲା । ତାହାଲେ ଭଲ୍ ଲାଗୁନି।
ଦୋକାନ ଭଲ ଲାଗୁନି ଯେ କିନ୍ତୁ ଆମ ପୁଅର ସବୁ ଡ୍ରେସ୍ ଦୋକାନରୁୁ ମୁଁ ଏଇ ମାନେ ଡେଲି ୟୁଜ୍ ଡ୍ରେସ୍ ରାକ ଘର ପିନ୍ଧା ଡ୍ରେସ୍ ରାକ ମୁଁ ମଗେଇଦିଏ। କିନ୍ତୁ ଏଇ ଯିବା ଆସିବା ଡ୍ରେସ୍ ରାକ ପୁଅର ମୁଁ ଦୋକାନରୁ ଆଣେ। ସେଇ ଯୋଉ ରଗଡ଼ି ନହେଲେ ରୋଡ଼। ସେଆଡୁ ଆଣେ ଡ୍ରେସ୍ ଆମ୍ ପୁଅର। କିନ୍ତୁ ଏଇଟା ଇଏ ନାହାନ୍ତି ବୋଲି ମଗେଇ ତିନି ରଜ ପାଇଁ ଡ୍ରେସ୍ ଟା। ଇଏ ଥିଲେ ଯାଇକି ଆଣିଥାନ୍ତୁ ଦୋକାନରୁ।
ଆସିବେ?
ଆସିବାର ଅଛି ରଜରେ ଗଲେଣି ଦିମାସେ ହେଲାଣି ଆସିବାର ଅଛି। ଆସିଲେ ସେ ରଜ ଦି ଦିନ ରହିକି ପଳେଇବେ ଆଉ।
ଉଁ ହୁଁ।
ଏଇ ଯୋଉରା ମଗଉନାହାନ୍ତି ନା ସେଇଥିରେ ସେଇଥିରେ ଅଛନ୍ତି ଖାଲି ଷ୍ଟାମ୍ପ ମାରୁଛନ୍ତି ସବୁ ଜିନିଷ ଉପରେ ଆଉ।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
ମତେ କହିଲେ ତମେ ଭୁଲରେ ଶାଢୀ ମଗେଇବନି ଶାଢ଼ୀରା ଭଲ ଆସୁନି। ନାଁ ମଗଉନି।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
ଆଉ ଯାହା ମଗେଇବ ଭଲ ଆସୁଚି। ଛୁଆଙ୍କ ଡ୍ରେସ ଫ୍ରେସ ଭଲ ଆସୁଚି। ହୁଁ।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
କଣ କହିଲ ଗାଧୁଆଳ ପଖାଳ ଖାଇବ ନା ଗରମ ଭାତ ଖାଇବ?
ଗରମ ଖାଇବା ଆଜି ପାଗ ଟା ଭଲ ଦେଇଚି।
ହଁ ପାଗ ଭଲ ରଜ ପାଗ ହେଇଚି। ତମ ଚୁଟି ଉପୁଡୁଚି ନା ମୋ ଚୁଟିରା ଖାଲି ଉପୁଡି ଯାଉଚି।
ତେଲ କାଇଁ ମାରିବ ନା।
କେତେ ହେଲା କୁହନି? ଟିକେ ଆଉ ଏଇ ମନ୍ଦାର ଫୁଲ ଆଉ।
ନା ନା ଏଇ ମେଥି ଆଉ ଯୋଉ କଳା ଜିରା।
ହଁ।
ଆଉ ଭୃସଙ୍ଗ ପତ୍ର ଗ୍ରାଇଣ୍ଡିଙ୍ଗ କରି ଦେଇକି ଫୁଟେଇ ଦବ ଫୁଟେଇଦେଇକି ଲଗେଇବ।
କଣ ତମ ଚୁଟି ଆଉ ଉପୁଡୁ ନେଇ?
ଉପୁଡୁନି। ମୁଁ ଲଗେଇଲିଣି ତଥାପିି ତିନି ଚାରି ମାସ
ଅ ହ।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
ହଁ ମୁଁ ରଖୁଚି ପୁଅ ଟା ଯାଉଚି ତାକୁ ଖାଇବାକୁ ଦେମି ଆଁ।